ହ୍ୟାଲୋ।
ହଁ ହଁ କଣ କରୁଛୁ?
ଏ ବିଛଣା ବିଛଉଥିଲି ଆଉ ବର୍ଷା ଉଠେଇଛି ବୋଲି ଘଡ଼ଘଡ଼ି ମାରୁଚି।
ହମ
ଆଁ?
କଣ କରୁଛୁ?
ଏ ଝାଡ଼ୁଚି।
ଆଃ ହା ହା। ଆଉ ତମର ଯୋଉ ପିଠା ପିଠି ସରିଲା? କଣ କହିଲ?
ହଁ ହେଇଛି। ପୋଡ଼ ପିଠା କଲୁ?
ଓହୋ ଚକୁଳି ଆଣ ବତୁରେଇବା କଥା ବତୁରେଇଲୁ ନା ନାଇଁ?
ନା
ବିରି ଚାଉଳ ବତୁରେଇଲୁ, କାଲି ପାଇଁ?
ବତୁରେଇନି ଯାଉଛି ବତୁରେଇବି। ହଁ ବତୁରଉଛି, ତମର କରିଦେଇଛ?
ନାଇଁ ବତୁରେଇନି ବତୁରେଇବି ବର୍ଷା ହଉଛି ତ ଆଉ। ବତୁରେଇବୁ, କେତେ ପୁଟିଆ ଚାଉଳ କରିବୁ?
ଚାଉଳ ଗୋଟେ ପୁଟିଆ ଆଉ।
ବିରି ଗୋ ବିରି ଗୋଟେ ପୁଟିଆ ଚାଉଳ ଅଢ଼େଇ ନା ବିରି ହାପ, ଚାଉଳ ଗୋଟେ ପୁଟିଆ?
ମୋର ଚାଉଳ ଗୋଟେ ପୁଟିଆ ବିରି ଅଧ ପୁଟିଆ।
ଅ ହଁ, ରୋଷେଇ କଣ ହେଇଥିଲା?
ଆଉ ବରା କରିବା କି? ନା ତ।
ନାଇ ମ ଖରା ଯୋଉ ହଉଛି କେହେରା ବରାଫରା କରି ଖାଇବ।
ଆଉ ଯୋଉ ରୋଷେଇ କଣ ହେଇଥିଲା କି?
ହୁଁ
ରୋଷେଇ କଣ ହେଇଥିଲା? ହଁ
କଥା ଟା ଶୁଭୁନି।
ଶୁଭୁଛି ମୋ କଥା ରାକ
ସେପଟକୁ ନେଟୱାର୍କ ପାଉନି, ଏପଟକୁ ଆସିଲା ଟିକେ ନେଟୱାର୍କ ପାଇବ।
କଣ?
ତମ ପିଠା ଫିଟା ପୋଡା ସରିିଲା?
ହଁ ପୋଡ଼ା ସରିଲା।
ତମେ ଖାଇ ସାରିଲନି?
ହଁ ଖାଇକି ଆସିଲି ଏଇନା ଶୋଇବା ପାଇଁ।
ଆଉ
ଆଉ ରଜରେ କୁଆଡେ ବୁଲି ବୁଲା ଯିବାର ଅଛି ନା ନାଇଁ?
ହଁ ଯିବୁ ଆମ ଗାଁରେ ହଉଛି ରଜ ମହୋତ୍ସବ ହଉଛି।
ଅହ। ବାହାରକୁ କୁଆଡେ ସିନା ଯାଆନ୍ତ ଗାଁରେ କଣ କେତେ ବୁଲିବ।
ଗାଁ ରେ ଗାଁ ରେ ଆମର ରଜ ମହୋତ୍ସବ ହଉଛି। କେତେ ଗାଁରେ କେତେ ଝିଅ ଝିଆଣି କେତେ ଆସୁଛନ୍ତି ଆସିବେ ସବୁ।
ହଉ କାଲି ଏଗାରଟା ବେଳକୁ ଯିବ ତାହେଲେ ଫିତା କଟା ହବ ଆଉ। ବର୍ଷା ତ ହଉଛି କଣ କେମିତି ହବ କେଜାଣି ଆମର। ଛୁଆ କେତେ କଷ୍ଟ କରିକି କରୁଛନ୍ତି ଆଉ କେତେ ଲାଇଟ ଫାଇଟ ଦେଇ କି କେତେ ଛୁଆ ପୁରା ପୁରା ଭଲସେ କରିଥିଲେ ସବୁ ଗଲା ଫସର ଫାଟି।
ହୁଁ।
ବର୍ଷାଟାତ ରହୁନୀ ଟୋଟାଲ ଜମା। ଆମର ତାହାଲେ ଡ୍ୟାନ୍ସ ହଉଛି ରାତି ରାତିରେ ହଁ ମୁଁ ଆଙ୍କିରିଙ୍ଗ କରିବି।
ଷ୍ଟେଜ୍ ଷ୍ଟେଜ୍ ନା ଏଇ ପୁରୁଣା ଷ୍ଟେଜ୍?
ନାଇଁ ଷ୍ଟେଜ ନୁହେଁ ସେମିତି ଇଏ କରିକି କରିବେ ତ ଗୋଟେ ଆଉ।
ସେଇଠି ନା ଆଉ କେଉଁଠି?
ହଁ ସେଇଠି କରିବେ କହୁଥିଲେ ବାହାରେ କରିବେ ବୋଲି ମଣ୍ଡପରେ ଆମେ ମନା କଲୁ। ସବୁ କହିଲୁ ସେଇଠି କରିବା ପାଇଁ ଆଉ।
କାଲି ଦେଖିବା କେତେ ଛୁଆ କେତେ ପ୍ରାଇଜ୍ ପାଉଛନ୍ତି।
ଆଉ କୁ ମଟର ଦିଇଟା ବତୁରେଇଥିଲେ ଘୁଗୁନି କରିଥାନ୍ତ। ନହେଲେ କାଲି ଆଣିବା ଆଉ କିଛି ନାହିଁ ଆଉ କଣ କହୁଥିଲି ଯୋଉ ଆହୁରି ଉଁ
ଆଁ
ହଉ। ହଉ ଦେଖିବା କାଲି ଦେଖିବା କାଲି ସକାଳୁ ଯାହା ଦେଖିଆ ହବ କରାହବ ଆଉ।
ତମର ବର୍ଷା ହେଲାଣି।
ହଁ ହଁ ବର୍ଷା ହେଲାଣି। ସକାଳୁ ହଁ ଟିକେ ଟିକେ ମାରୁଚି ଯେ ସକାଳ ଛଅଟାରେ କାଲି ଆମର ଯିବୁ ସେଠିକି।
ଦୋଳି ଫୋଳି କଲର ଫଲର ହବ ପାଟି ପେପର ମରା ହବ। ନେସ୍କ୍ଟ ହବ ଆମର ଯୋଉ ତାପରେ ହବ ଦୋଳି ଫୋଳି ପୂଜା ହବ ଖାଲି ସମସ୍ତେ ଗେଷ୍ଟ ଆସିବେ ଫିତା କଟା ହବ। ତାପରେ ସବୁ ଖେଳ ହବ। ଉଁ ଛୁଆ ସବୁ ପ୍ରତିଯୋଗିତାର ଅଂଶଗ୍ରହଣ ଯୋଉମାନେ ସବୁ କରିଛନ୍ତି ସେମାନେ ସବୁ ପୁରସ୍କୃତ ହେବେ। ଅତିଥି ମାନେ ସମସ୍ତେ ଆସିବେ ଅତିଥି ମାନଙ୍କ ପାଇଁ ସବୁ ଷ୍ଟେଜ ଫେଜ ତିଆରି ହେଇଛି ଟେବୁଲ ଫେବୁଲ ଆସଛି। କାଲି ଗୋଟେ ଦୋଳି ଖେଳା ପାନ ଦୋକାନ ଦବାର ପ୍ଲାନିଂ ଅଛି। ହେଲେ ହବ ନହଲେ ନାହିଁ ଆଉ କଣ?
ଆଉ କବାଡି ଖେଳିବା?
ହଁ କାଲି କବାଡି ଖେଳ ହବ ନା? କାଲି କବାଡି ହେଇ ପାରେ ନ ହେଇ ପାରେ କାଲି ସେ ଖେଳ ହବ ବୋଧେ ଗୀତ ହବ ଅଭିନୟ ହବ। ଆଉ ଶଙ୍ଖଧ୍ୱନି ହବ।
କେତେବେଳେ କେତେବେଳେ?
କାଲି ବୋଧେ ଏଇନା ସେ ବର୍ଷା ଅନୁସାରେ ହବ ସେ। ଷ୍ଟାର୍ଟ ହଉ ହଉକା ଛୁଆ ତ ଟିକେ ଦୋଳି ଫୋଳି ଖେଳିବେ ସେ ଦିଟା ପରଠୁ ସବୁ ଖେଳ ସବୁ ଷ୍ଟାର୍ଟ ପାଇଁ ରଖା ହେଇଛି।
ତ ବର୍ଷା ସିଝିନି ମେଘ ପବନ ଆସ
ଦେଖିବା କଣ ହବ ବର୍ଷାକୁ ଆଖି ଆଗରେ ରଖିକି ଯାହା ହବ ଆଉ? ଯାଏ ଏମତି ହାଲକା ହାଲକା ବର୍ଷା ହେଲା ଗୋଟେ ଭଲ ହୁଅନ୍ତା। ସେ ତ ଜୋରେ ବର୍ଷା ଟା ହଉଛି ଯେ ସବୁଆଡୁଆ ହଇରାଣ ଆଉ ହଉ ହଉ।
ଆଉ ତମ ଛୁଆକା ଖାଇବା ପିଇବା କଣ କରିଛନ୍ତି? ହ
କାଲି ଖାଲି ଟିଫିନ୍ ଫିପିନ ଆରେଞ୍ଜମେଣ୍ଟ ହେଇଛି ନେକ୍ସଟ୍ ହବ ବୋଧେ ଏ ପର ଦିନ ଭୋଜି ହବ। ଭୋଜିରେ କଣ ସେ ରାଇସ ପାସ୍ ଖ ତରକାରୀ କଣ ହବ? ତା ପରଦିନ ପୁଣି ଭୋଜି ହବ।
ଡାଲମା।
ହୁଁ ହୁଁ। ଲାଷ୍ଟ ଦିନ ଟା ଭଲସେ ହବ ବୋଧେ ଭୋଜି ଟା? ନା ସଂକ୍ରାନ୍ତି ଦିନ ବୋଧେ ଏମତି କଣ ଭଲସେ ହବ? ଆଜି ଭୂମି ଦହନ କୋଉ ଦିନ ପରଦିନ ଲାଷ୍ଟ।
ହୁଁ ହୁଁ।
ଆ ବସୁମତୀ ସ୍ନାନ ଲାଷ୍ଟ ଦିନ।
ବା ମାନେ ରଜ ବାସିଟା ବସୁମତୀ ସ୍ନାନ।
ଆଉ ଭୂମି ଦହନ ଗୋଟେ କୋଉଦିନ ଫାଷ୍ଟଟା ଆଜିଟା
ଭୂମିଦହନ ଲାଷ୍ଟ ରଜ ବୋଧେ ତା ପରଟା ହେଉଛି ବସୁମତୀ ସ୍ନାନ।
ଆ
ଆରେ ଲାଷ୍ଟ ରଜଟା ଭଁ ଭୁଇଁ ଦହଣ।
ହଁ।
ଆଉ ରଜ ଲା ପୁରା ମାନେ ସରିଲା ପରଦିନ ଟା ହଉଛି ବସି ମତି ଗାଧୁଆ।
ଆଉ ଆଜି ତାହେଲେ କଣ?
ଆଜି କଣ ଆଜି ସଜବାଜ।
ଓହୋ ମୁଁ ଭାବେ ଭୂମି ଭୂମି ଦହନ ଆଜି?
ମେହେନ୍ଦୀ ଲଗାଇବ ପିଠା କରିବ ଚକି ଶିଳ ଧୋଇକି କଳା ସିନ୍ଦୁର ମାରିବ।
ଆରେ କାଲିଠୁ ତ ଆଉ କିଛି ବଟା କୁଟା ହେବନି?
ନାଇଁ କିଛି ବଟା କଟା ହବନି ତ ବିନା ବଟା କଟ ରେ ଖାଇବ।
ଏ ଆଜି ଗ୍ରାଇଣ୍ଡିଙ୍ଗ କରିକି ରଖିଦେଲନି ତାହେଲେ। ଅଦାକୁ ଆଉ ରସୁଣ ଗ୍ରାଇଣ୍ଡିଙ୍ଗ କରିଦେଇଥାନ୍ତ।
ହେରା ତ ଆଜିିକାଲି ଗ୍ରାଇଣ୍ଡରରେ ହଉଛି ଆଉ ଶିଳ ଚକିରେ କିଏ କରୁଛି କି?
ନାଇଁ ସେଇଟା ଯାହାବ ହେଲେ କଟା ବଟା ହେଲା ନା ନାହିଁ।
ଛେଚିକିରି ଖାଇବା ନହେଲେ ଆଉ।
ତ ଯାହା ହେଲେ ସେଟା ବି ଛେଚା ଛେଚ କଳେ ହୁଏନ।
ହଁ ସେଇଗୁଡ଼ା ହେଇପାରିବ ମୁଁ ନହେଲେ ଆଗେ ସବୁ ସୋରିଷ ଜିରା ସବୁ ଗୁଣ୍ଡ କରିକି ରଖନ୍ତି।
ହଁ ହଁ ହଁଁ।
ଦାନ୍ତ କାଠି ଯିଏ ଘଷନ୍ତି ଦାନ୍ତ କାଠି ଛେଚିକି ରଖନ୍ତି।
ଦାନ୍ତ କାଠି କାମୁଡି ପାରନ୍ତିନି କି?
କାମୁଡି ନାଇଁ କାମୁଡିବେନି ବା। ଆଉ ଯୋଉ ଜୀବଛେଲା ଯୋଉା ହୋ ଚିରିିକି ରଖିବେ ସେ। କାଠିରା।
ଓହୋ ଏ ବର୍ଷ ଏବେ ତ ଆଜିକାଲି ଯୁଗର ତ ସବୁ ବ୍ରଶିଂ କଲେଣି। ସବୁ ବ୍ରଶ କରିଦେବେ ଆଉ।
ଆଉ ଯୋଉ ପାଦରେ ଚପଲ ବିନା ଚପଲ ରେ ଚାଲିବେନି।
ହୁଁ ହୁଁ ହୁଁଁ କଦଳୀ ପୁଟୁଆ।
କଦଇ ପଟୁଆ। ବେଶିନା ସାଣ୍ଡେଲେ ହେଲା।
ଏବେ ସିନା ଏତେ ପ୍ରକାର ହେଲା ଆର ଆଗ ଯୁଗରେ ସବୁ କଦଳୀ ପଟୁଆ ପିନ୍ଧ ତମେ ସବୁ କଦଳୀ ପଟୁଆ ପିନ୍ଧିଥିଲ?
ନାଇଁ ନାଇଁ ମୁଁ ସାଣ୍ଡେଲ ପିନ୍ଧିଛି କଦଳୀ ପଟୁଆ ପିନ୍ଧିବି।
ଏବେ ଯୋଉ ହଁ ପୁରୁଣା କାଳିଆ ଯୋଉ
ମାନେ ଆମ କ ତ ସେମାନେ ବି ଆମ କାଇହିଁ ଜାଣିନୁହେ ଆମେ ଜାଣିଛୁ ଆଉ ବୋଉ ହାରିକା କମଡିରେ କେହି ଜାଣି ହେଇଥିବ ଯଦି କଦାଳୀ ପଟୁକା ପିନ୍ଧଥିବେ କିନ୍ତୁ କୁହନ୍ତି।
ପୁରୁଣା କାଳିଆ ଲୋକ ତାଙ୍କର ଆଉ। ମାନେ ଗୋଟେ ଆଗରୁ ଗୋଟେ ଅଛି ପରମ୍ପରା ଆଉ। ଇଏ କରାଯିବା ପାଇଁ କଦଳୀ ପଟୁଆ ପିନ୍ଧିବେ।
ଯୋଉ ତଳେ ଚାଲିବନି ବୋଲିକ
ପିଲାମାନେ କଟା ବଟା କଣ କରନ୍ତିନି।
ସ୍ତ୍ରୀ ଲୋକ ମାନେ ସ୍ତ୍ରୀ ଲୋକ ଝିଅ ପୁଅ ଝିଅ ପିଲା ମାନେ କଟ ବଟା କରନ୍ତିନି ଏବେ ତ କରୁଛନ୍ତି।
ହଉ ହଉ ଠିକ ଅଛି ମୁଁ ରଖୁଛି ଏରେ ଯୋଉ ହଉ ନାଇଁ ଆଡେ କଣ କହୁଥିଲ ଯୋଉ ହଉ ଠିକ ଅଛି ଆଉ।